ହ୍ୟାଲୋ!
ନମସ୍କାର ମ୍ୟାଡ଼ାମ୍।
ନମସ୍କାର ସାର୍, କୁହନ୍ତୁ? କେମିତି ଅଛନ୍ତି?
ଆଜି ମୁଁ ଏ, ମୁଁ ବଢିଆ ଅଛି। ଆପଣ କେମିତି ଅଛନ୍ତି?
ହଁ, ମୋଠି ଦେହ ଭଲ ନଥିଲା ତ ଏଇ ଥଣ୍ଡା, ଜ୍ୱର ହେଇଯାଇଥିଲା।
ଆଛା, ଆଛା, ଆମେ ଏରିଆ ୱାଇଜ ବି କଣ୍ଟିନେଟ, ଆମ କଣ୍ଟିନେଟ ମୁଁ ଆଜି ଗୋଟେ ଦେଖୁଥିଲି ଆମ ମହାସାଗର ବିଷୟରେ ପଢୁଥିଲି ଗୋଟେ, ତ ସେ ସେଥିରେ ଆଜି ମୁଁ ଦେଖୁଥିଲି, ଏରିଆ ୱାଇଜ ବି କଣ୍ଟିନେଣ୍ଟ, ବଡ ସାଇଜ କେ ଏରିଆୱାଇଜ। ମାନେ କ୍ଷେତ୍ର ଫଳ ଦୃଷ୍ଟି କୋଣରୁ ଆଉ ଜନସଂଖ୍ୟା ଦୃଷ୍ଟିକୋଣରୁ, ଆମେ କେମିତି ଆମର ମହାଦେଶ ଗୁଡିକୁ ବିଭକ୍ତ କରିବା? ତାକୁ ନେଇକି ଯଦି ଆମେ ଦେଖିବା ତାହେଲେ ପ୍ରଥମେ ମନେ ରଖନ୍ତୁ, ଏସିଆ ଆଉ ଆଫ୍ରିକା, ଏକ ନମ୍ବର ଦୁଇ ନମ୍ବର ସ୍ଥାନରେ। ଫାଷ୍ଟ ଏକ ନମ୍ବର ଏସିଆ ଆସିବ, ଦୁଇ ନମ୍ବର ଆଫ୍ରିକା ଆସିବ, ଚାହେ ସେଇଟା ଆପଣଙ୍କର କ୍ଷେତ୍ରଫଳ ଦୃଷ୍ଟି କୋଣ ରହୁ କିମ୍ବା ଲୋକ ସଂଖ୍ୟା ଦୃଷ୍ଟ କୋଣରୁ, ସେଥିପାଇଁ ଗୋଟେ କମନ କୋଶ୍ଚିନ୍ସ ଆସିପାରେ, କ୍ଷେତ୍ରଫଳ ଆଉ ଜନସଂଖ୍ୟା ଦୃଷ୍ଟିକୋଣରୁ କୋଉ ଦୁଇଟି ମହାଦେଶ ଏକ ନମ୍ବର, ଆଉ ଦୁ ଦିତୀୟ ସ୍ଥାନ ଅଧିକାର କରୁଚି। ଏସିଆ ଆଫ୍ରିକା ମନେରଖ। ତ ଫାଷ୍ଟ ତମେ ଷ୍ଟାର୍ଟ କରିବା ଯେତେବେଳେ ଆର୍ଥିକ ହଁ, ଏକ ନମ୍ବର ଏସିଆ ଏରିଆ ୱାଇଜ ବି କଣ୍ଟିନେଟ ଯଦି ପଚାରିଲା, ଏସିଆ ଆଫ୍ରିକା, ପପୁଲେସନ ଯଦି ଦୃଷ୍ଟିକୋଣରୁ ପଚାରିଲା, ଏସିଆ ଆଉ ଆଫ୍ରିକା, ମନେ ରଖିବେ ଏଇଟା। ତାପରେ, ବର୍ତ୍ତମାନ ଆମେ କ୍ଷେତ୍ରଫଳ ଦୃଷ୍ଟିକୋଣରୁ ପ୍ରଥମେ ଯେହେତୁ ଆମେ ପଢୁଚନ୍ତି, ତ ଆପଣ ଦେଖିବେ ଏସିଆ, ଆଫ୍ରିକା, ତାପରେ ଆସିବ ଏନ୍ଇ ଆଉ ଏସେ କୁ ପଳାଇବେ, ନର୍ଥ ଆମେରିକା ଆଉ ସାଉଥ୍ମେରିକା।
ଆଜ୍ଞା, ଆଜ୍ଞା, ହଁ ହଁ, ଜାଣି
କାହିଁକିନା ସେଠି ବି ଲୋକ ମାନେ ସେଠି ବି ଏରିଆ ୱାଇଜ୍ କାହିଁ ନା ନର୍ଥ ଆମେରିକା ଟା ବଡ, ଆଫ୍ରିକା ପରେ ନର୍ଥ ଆମେରିକା ବଡ ଆସିବ, ସାଉଥ ଆମେରିକା ବି ବହୁତ ବଡ ସାହାଯ୍ୟ ଅଛି।
ହଁ।
ତାପରେ ଆପଣ ଭାବୁଥିବେ କି, ତାପରେ ଆଉ କୋଉଟା ଯିବା? ତାପରେ ସିଧା ତଳକୁ ଯିବେ, କାହିଁକି ଆଟାର୍ଟିକା ବି ବହୁତ ବ ସାଇଜ ଅଛି।
ତ ଯେମିତି ଆମେ ଜାଣିଥିଲି କି, ଆଣ୍ଟାର୍ଟିକାଟାରେ ଲୋକ ରହୁନାହାନ୍ତି କିନ୍ତୁ ସେଇଟା ସାଇଜ ରେ ବଡ ଅଛି। ତେଣୁକରି ଆପଣ ଏସିରେ ଆଫ୍ରିକା ସାରିଲା ପରେ ତାପରେ ଆପଣ ପଶ୍ଚିମ ଦିଗକୁ ପଳେଇଗଲେ ସେ ଆପଣଙ୍କୁ ନର୍ଥ ଆମେରିକା, ସାଉଥ ଆମେରିକା ମିଳିଗଲା, ତାପରେ ସିଧା ଆପଣ ତଳକୁ ପଳେଇ ଯିବେ, ସାଉଥ ଯୋଉ ଜାଗାରେ ଆପଣଙ୍କୁ ଆଣ୍ଟାର୍ଟିକା ମିଳିଯିବ, ତାପରେ ଆଉ ଥରେ ଆପଣଙ୍କୁ ଉପରକୁ ଉଠିବାକୁ ପଡିବ, ଯୋଉଟା ହଉଛି ୟୁରୋପ ଆସିବ।
ୟୁରୋପ
ହଁ, ମଝିରେ, ଏସିଆ ଆଉ ଆଫ୍ରିକା ପାଖପାଖି ୟୁରୋପ କୁ ଆସିବାକୁ ପଡିବ ଆପଣଙ୍କୁ। ପୁଣି ଆଉଥରେ ଆପଣଙ୍କୁ ଅଷ୍ଟ୍ରେଲିଆ ପାଖକୁ ଯିବାକୁ ପଡିବ ତଳୁ, ସବା ସାନ ହଉଛି ଅଷ୍ଟ୍ରେଲିଆ। ହଁ ତଳେ ଅଛି।
ଆଚ୍ଛା ଆଣ୍ଟାର୍କଟିକା ପାଖିରେ ଅଛି, ଆଣ୍ଟାର୍କଟିକା ପାଖିରେ
ହଁ ଆଣ୍ଟାର୍କଟିକା ପାଖରେ ଅଛି। ଆଣ୍ଟାର୍କଟିକା ଆଉ ଅଷ୍ଟ୍ରେଲିଆ ଭିତରେ ଯଦି ଆମେ ଅବସ୍ଥିତି ପଚାରିବା, ତାହେଲେ କମ୍ପେଆର ଟିବଲି ନର୍ଥରେ ଅଷ୍ଟ୍ରେଲିଆ ଅଛି, ସମ୍ପୂର୍ଣ୍ଣ ସାଉଥରେ ଆଣ୍ଟାର୍କଟିକା ଅଛି।
ଆଣ୍ଟାର୍କଟିକା ଅଛି ଆଚ୍ଛା ହାଁ ହାଁ
ଆଣ୍ଟାର୍ଟିକ୍ ସାଇକେଲ ଯୋଉଟା କହୁଛନ୍ତି।
ହାଁ ହାଁ ଆଚ୍ଛା ମୁଁ ଶୁଣି ଥିଲି, ମୁଁ ଗୋଟେ ଶୁଣିଥିଲି କି କୋଉଠି ଗୋଟେ ଛିଡ଼ା ହେଇକି ଆକାଶକୁ ଅନେଇଲେ ଆକାଶକୁ ଅନେଇଲେ ଏସିଆ ନା ଆଫ୍ରିକା ଗୋଟେ ମହାଦେଶ ଗୋଟେ ଦେଖା ହୁଏ।
ନାଇଁ ନାଇଁ ସେମିତି କିଛି ନାହିଁ, ଆଉ ଗୋଟେ କଥା ମନେ ରଖନ୍ତୁ ଗୋଟେ କୋଶ୍ଚିନ ଆସେ। ଅଷ୍ଟ୍ରେଲିଆ
ହଁ
ଅଷ୍ଟ୍ରେଲିଆର ଗୋଟେ ଆଉ ଅନ୍ୟ ନାମ ଅଛି, ତା ନାଁଟା କଣ।
ଅଷ୍ଟ୍ରେଲିଆର ଜାଣିନି କୁହନ୍ତୁ ଆପଣ।
ସେ ତା ନାଁ ହଉଛି ଓସେନିଆଁ। ଅଷ୍ଟ୍ରେଲିଆକୁ ଓସେନିଆ କୁହାଯାଏ, କାହିଁକି କୁହାଯାଏ? କାହିଁକି ନା ସେଟା ଗୋଟେ ଦୀପ ଭଳି ଚତୁଃପାର୍ଶ୍ୱରେ ସମୁଦ୍ରରେ ଘେର ହେଇ ରହିଛି।
ଓହୋ ଅଷ୍ଟ୍ରେଲିଆ। ଓସେନିଆ ଓସେନ ଓସନ୍ ନୁ ଓସେନିଆ ହେଇଛି।
ୟେସ୍ ଏକ୍ଜାକ୍ଟଲି, ହଁ ସେଇଟା ତ ଆପଣ କିଛି ତ ଭାବ ତ ୟାଙ୍କ ପାଇଁ ଆଉ ଥରେ ରିଭିଜନ କରି ଦେବା ଆମେ, ଏରିଆ ୱାଇଜ କନଣ୍ଟିନ୍ୟୁଟି
ଅଷ୍ଟ୍ରେଲିଆ ଅଷ୍ଟ୍ରେରିଆ ଅ
ଅଷ୍ଟ୍ରିଆ ହଙ୍ଗେରୀ ଅଷ୍ଟ୍ରିଆ, ଅଷ୍ଟ୍ରିଆ ଅଲଗା, ଅଷ୍ଟ୍ରିଆ ହଙ୍ଗେରୀ ହେଇଛି ଆପଣଙ୍କର ବିନ୍ଦୁ ଉପରେ ଗୋଟିଏ ଦେଶ। ଅଷ୍ଟ୍ରିଆ, ତ ସେଟା ଅଲଗା ଜିନିଷ ସେଟା।
ଆଚ୍ଛା ଆଚ୍ଛା ବୁଝିଲି।
ତ ହଁ ଆମେ ଯଦି ଦେଖିବା ଏ। ଏସିଆ ତାଙ୍କ ଯଦି ବର୍ତ୍ତମାନ ଆମେ ଏରିଆ ୱାଇଜ ପଢୁଛନ୍ତି। ତ ମୁଁ ଆଉ ଥରେ ଆପଣଙ୍କୁ ରିଭିଜନ କରେଇ ଦେଉଛି ମ୍ୟାଡ଼ମ୍ ଏସିଆ,
ନାଇଁ ନାଇଁ ମୋର ହେଇଗଲା ମୋତେ ରିଭିଜନ ଦରକାର ନାହିଁ କରାନ୍ତୁ ନି। ତାପରେ ମୁଁ କହୁଛି ଫାଷ୍ଟ ଆଜି ଆସିଛି। ଏସିଆ ତାପରେ ଆଫ୍ରିକା, ତାପରେ ଆଣ୍ଟା ଟିକା ତାପରେ ଇଉରୋପ।
ମୁଁ ଯିବି ନା ସାଉଥକୁ ଆଣ୍ଟାର୍କଟିକା ପାଖୁ ଏସିଆ ଆଫ୍ରିକା ଉପରେ କହିଲି ନର୍ଥରେ
ଆପଣ ସମୟ ନଷ୍ଟ କରୁଛନ୍ତି ମ୍ୟାଡ଼ମ, ମୁଁ ଶୁଣ ମୁଁ କହୁଛି ଆପଣଙ୍କୁ ଶୁଣ
ହାଁ
ପ୍ରଥମେ ଏସିଆ, ଆଫ୍ରିକା ତାପରେ ନର୍ଥ ଆମେରିକା, ସାଉଥ୍ ଆମେରିକା ତାପରେ ଆଣ୍ଟାର୍କଟିକା, ତାପରେ ଇଉରୋପ ତାପରେ ଅଷ୍ଟ୍ରେଲିଆ। ବା ଓସେମିଆ ଯୋଉଟା କହୁଛୁ। ବର୍ତ୍ତମାନ ଫେର ପପୁଲେସନ ୱାଇସ ପଢ଼ିବା। ପପୁଲେସନ୍ ରାଇଜରେ କଣ ହଉଛି ଏସିଆ ଆଫ୍ରିକା ତ କମନ ଆସିବ ମୁଁ ଆପଣଙ୍କୁ କହିଥିଲି ଟିକେ ପୂର୍ବ ତାପରେ ଆମେ ଦେଖିଦେବା ଏସିଆ ଆଫ୍ରିକା ପରେ ଯେହେତ ଜନସଂଖ୍ୟା ଆସୁଛି ଆଉ ନର୍ଥ ଆମେରିକା ସାଉଥ ଆମେରିକା ଏଇଟା ଯେହେତ ଏରିଆ ର ଆମେ ଯା ଥିଲେ କିନ୍ତୁ ଏରିଆରେ ବଡ ନ କିନ୍ତୁ ଲୋକ ସଂଖ୍ୟା ଅଧିକ ନାହାନ୍ତି ଲୋକ ସଂଖ୍ୟା କୋଉଠି ଅଧିକ ଅଛି ୟୁରୋପରେ ଅଛି। ତା ମାନେ ମଝି ଏରିଆଟା ସବୁ ଡେନ୍ସଲି ପୋପୁଲେଟେଡ ଏରିଆ ଏସିଆ, ଆଫ୍ରିକା, ଥ୍ରେଗେ, ୟୁରୋପ। ଏଠି ଲୋକ ସଂଖ୍ୟା ଅଧିକ ରହୁଛନ୍ତି। ହଁ ମନେ ରଖିବେ ସବୁବେଳେ। ପପୁ ପପୁନେସନାଲି ଡେନ୍ସ ପପୁଲେସନ୍ ହିସାବରେ ଡେନ୍ସ ଏରିଆ ହେଉଛନ୍ତି ସେଣ୍ଟର। ଯୋଉଟା ଆମେ କହୁଛନ୍ତି ଏସିଆ, ଆଫ୍ରିକା, ୟୁରୋପ। ଫେର ଏଗେନ ଆପଣ ନର୍ଥ ଆମେରିକା, ସାଉଥ ଆମେରିକାକୁ ଯିବେ। ହେଲା ଏଇଠି କଣ ହେଇଥିଲା ଆପଣଙ୍କର ନର୍ଥ ଆମେରିକା ନର୍ଥ ଆମେରିକା ସାଉଥ ଆମେରିକାକୁ ଯିବେ ତାପରେ ଫେରେ ଅଷ୍ଟ୍ରେଲିଆକୁ ଯିବେ ସବା ଛୋଟ ଯୋଉଟା ଆପଣ ଦେଖେ ଥିଲେ ସାଇଜରେ କିନ୍ତୁ ଲୋକ ସଂଖ୍ୟା ସେଠି ଅଛନ୍ତି ନା ସେଇଟା ଚାରି ନମ୍ବରରେ ଆସୁଛି। କାହିଁକି ନା ସଭା ଶେଷକୁ ଆପଣଙ୍କୁ ଆଣ୍ଟରଟିକା ଯିବ କାଇଁ ନା ଆଣ୍ଟରଟିକାରେ କେହି ରହୁନାହାନ୍ତି। ସଭା ଶେଷକୁ ଆଣ୍ଟରକାଟିକା ଯିବ। ଯଦି ଆପଣଙ୍କୁ କେତେ ପପୁଲେସନ ୱାଇଜ ପଚାରୁଛି ତାହେଲେ ଆଖି ବୁଝିକି ଆପଣ ଟାଣିଦେବେ। କି ଆଣ୍ଟରକାଟିକା ସଭା ଲାଷ୍ଟରେ ରହିବ କାହିଁକି ନା ସେଠି ପପୁଲେସନ୍ ଟୋଟାଲ ନାହିଁ ତ ଏଇଟା ଗୋଟେ କମନ କ୍ୱେଶ୍ଚିନ୍ ହଁ
ଆଚ୍ଛା ଆଚ୍ଛା
ତ ମୁଁ ଆଉ ଥରେ ରିଟ୍ୟାପ କରେଇ ଦଉଛି।
ହଁ
ଏରିଆ ୱାଇସ ଏସିଆ ଆପ୍ରିକା, ନର୍ଥ ଆମେରିକା, ସାଉଥ ଆମେରିକା। ଆଣ୍ଟାର୍ଟିକା
ଆଣ୍ଟାର୍ଟିକା ୟୁରୋପ୍
ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ରୁହନ୍ତୁ ଏସିିଆ, ଆଫ୍ରିକା, ନର୍ଥ ଆମେରିକା, ସାଉଥ ଆମେରିକା, ୟୁରୋପ।
ଆଣ୍ଟାର୍ଟିକା
ଆଣ୍ଟାର୍ଟିକା
କାହିଁକି ନା ଆମେ ବର୍ତ୍ତମାନ ଏରିଆ ୱାଇଜ ପଢ଼ୁଛୁ।
ଆଚ୍ଛା ହଁ ଏସିଆ, ଆଫ୍ରିକା ଆ ଆଣ୍ଟାର୍ଟିକା ଆଚ୍ଛା ତାପରେ ନର୍ଥ ଆମେରିକା, ସାଉଥ ଆମେରିକା।
ନାଇଁ ଆପଣ ଭୁଲ କହିଲେ ଫାଷ୍ଟ ହଉଛି ଏସିଆ, ଆଫ୍ରିକା ତାପରେ ନର୍ଥ ଆମେରିକା, ସାଉଥ ଆମେରିକା ତାପରେ ଆଣ୍ଟାର୍ଟିକା ତାପରେ ୟୁରୋପ ତାପରେ ଅଷ୍ଟ୍ରେଲିଆ ତାପରେ ଯଦି ଆପଣ ଦେଖିବା ପପୁଲେସନ୍ ୱାଇଜ୍ ପପୁଲେସନ୍ ୱାଇଜ୍ କଣ
ଆ ମୁଁ କହୁଛି ମୁଁ କହୁଛି ଏସିିଆ, ଆଫ୍ରିକା ତାପରେ ୟୁରୋପ ତାପରେ ଆଣ୍ଟାର୍ଟିକା ତାପରେ ନର୍ଥ ଆମେରିକା ପପୁଲେସନରେ
ଏଇଟା ପପୁଲେସନ ୱାଇଜ କହୁଛି। ଏରିଆ ୱାଇଜ ସରିଗଲାଣି ଆମର ବର୍ତମାନ ପପୁଲେସନ୍ ୱାଇଜ୍।
ଏସିଆ ଆଫ୍ରିକା
ଏସିଆ ହଁ ୟୁରୋପ୍
ହଁ।
ନର୍ଥ ଆମେରିକା, ସାଉଥ ଆମେରିକା ତାପରେ ଅଷ୍ଟ୍ରେଲିଆ ତାପରେ ସବା ଲାଷ୍ଟକୁ ଯେହେତୁ ପପୁଲେସନ ନାହାନ୍ତି ଆପଣ ଜାଣିଥିବେ ଆଣ୍ଟାର୍ଟିକା ସବୁଠୁ ଶେଷରେ ରହିବ।
ତ ଆଚ୍ଛା ହଁ ହଁ ହଁ।
ତ ବର୍ତ୍ତମାନ ପାଇଁ ଆଉ ଥରେ ଫାଇନାଲ ବିକ୍ୟାପ ମୁଁ କରେଇ ଦଉଛି ଯୋଉଟା କି ଆପଣଙ୍କର ଏରିଆ ୱାଇଜ୍ ଆସିଗଲା ଏସିଆ ଆଫ୍ରିକା ନର୍ଥ ଆମେରିକା ସାଉଥ୍ ଆମେରିକା। ତାପରେ ଆଣ୍ଟାର୍ଟିକା ତାପରେ ୟୁରୋପ ତାପରେ ଅଷ୍ଟ୍ରେଲିଆ।
ୟୁରୋପ୍ ଅଷ୍ଟ୍ରେଲିଆ ହଁ।
ତାପରେ ପପୁଲେସନ ୱାଇଜ ଯଦି ଆମେ ଯିବା ତାହେଲେ ଆମର ଆସିବ ପ୍ରଥମେ ଏସିଆ ଆଫ୍ରିକା ପୁଣି ୟୁରୋପ ପୁଣି ନର୍ଥ ଆମେରିକା ପୁଣି ସାଉଥ ଆମେରିକା। ପୁଣି ସର୍ବଶେଷରେ ଅଷ୍ଟ୍ରେଲିଆ ତାପରେ ସମ୍ପୂର୍ଣ୍ଣ ଭାବେ ଯେହେତୁ ଲୋକ ନାହାନ୍ତି ଆଣ୍ଟାର୍ଟିକ ସର୍ବଶେଷରେ।
ଆଚ୍ଛା।
ଆମର ସରିଗଲା। ତ ଆମେ ବର୍ତ୍ତମାନ ପାଇଁ ଯିବା ଦ୍ଵିତୀୟ ଚାପ୍ଟର କୁ। ଓସେଫ ଆମେ ବର୍ତ୍ତମାନ ପାଇଁ ମହାସମୁଦ୍ର ପଢିବା ଗୋଟେ ଥାଏ ସମୁଦ୍ର ଯୋଉଟା ସି ଆଉ ଗୋଟେ ଥାଏ ଓସିଆ ଅର୍ଥା ମହା । ତ ଆମେ ଓସିଆନ୍ ଆଣ୍ଡ ସି ପଢିବା ବର୍ତ୍ତମାନ ପାଇଁ ଆମେ ଓସିଆନକୁୁ ଯିବା।
ଆମର ପାଞ୍ଚଟା ଅଛି।
ଠିକ ଅଛି ଆମେ ସେ ଜିନିଷକୁ ବର୍ତ୍ତମାନ ପାଇଁ ପାଞ୍ଚଟା ଆପଣ କହିଦିଅନ୍ତୁ ମୁଁ ଶୁଣି ନଉଛି।
ହ ଯ ହଁ ମୁଁ କହୁଛି ହେଲା। ହୁଁ ବଙ୍ଗୋପ ଆରବ ସାଗର
ହୁଁ।
ହଁ ପେସିଫିକୋସନ।
ହଁ।
ପେଷିଫିକୋସନ ବେ ଅଫ ବେଙ୍ଗଲ।
ଏଇଟା ହଉଛି ସି। ବେଅଫ ବେଙ୍ଗଲଟା ସି ଠିକ ଅଛି ମୁଁ କହୁଛି ଆପଣ ଶୁଣନ୍ତୁ ହଁ। ତ ଆ ପ୍ରଥମେ ହଉଛି ଲାର୍ଜେଷ୍ଟ ଓଷେମ ସବୁଠୁ ବଡ। ଯୋଉଟା ଆମେ ପାସିଫିକ କୋଷଚେନ।
ପଶ୍ଚିମୀ କ ଆ ଆଠି କୋଶ୍ଚୈନ। ଆର ଆରଟି କୋଷଚେନ।
ମୁଁ ଆପଣଙ୍କୁ ଠିକ ସେ ପଢଉଛି ଶୁଣନ୍ତୁ ଲାର୍ଜେଷ୍ଟ ଓସିନ ଅର୍ଥ ପାସିଫିକ୍ ଓସେନ।
ହୁଁ।
ଯଉଟା କି ସମ୍ପୂର୍ଣ୍ଣ ବଡ ଯୋଉଟାକି ଆମ ପ୍ରଶାନ୍ତ ମହାସାଗର। ତାକୁ ମନେ ରଖିବେ ତାର ସେଵବି ମନେ ରଖିବେ ପ୍ରଶାନ୍ତ ମହାଶାଗ ତାଙ୍କର ସେଟ୍ ଟା କେମିତିଆ ସେଟା ହଉଛି ଓ ସେଟ। ଓ ସେଟ ଅର୍ଥ ଓଭଳିଆ ଗୋଲ କାହିଁକି ନା ସେଇଟା ଦେଖନ୍ତୁ ଆପଣ ଯେତେବେଳେ ଏ ମ୍ୟାପ ଦେଖିବେ? ଇଷ୍ଟ ଆଉ ୱେଷ୍ଟ ପାର୍ଟରେ ତ ଏପଟରେ ଅଧା ରହିଛି ଅର୍ଧରଚନ୍ଦ୍ର ଭଳି ସେ ଗୋଟେ ରହିଛି ଅଧା ଚନ୍ଦ୍ର ଭଳି ମାନେ ଏପଟ ସାଇଡରେ ଆପଣ ଦେଖି ଏସିଆ ସାଇଡ କୁ ସେ ଅର୍ଧଚନ୍ଦ୍ର ରହିଛି ଆପଣ ନର୍ଥ ଆମେରିକା ସାଉଥ ଆମେରିକା ସାଇଡ୍ କୁ ଅଧ ଚନ୍ଦ୍ର ରହିଛି ତାକୁ ଯଦି ମିଶେଇ ଦେବେ ସେଇଟା ଗୋଟେ ଓ ହେଇଯିବ। ଅର୍ଥ ଗୋଟେ ଜିରୋ ଭଳି ଷ୍ଟ୍ରକ୍ଚର ଆସିବ ଓ।
ହଁ।
ଅର୍ଥ ଗୋଟେ ଗୋଲ ଷ୍ଟ୍ରକ୍ଚର ଆସିବ ତେଣୁକରି ତାକୁୁ କୁହନ୍ତି ଲାର୍ଜେଷ୍ଟ ଓସେମ ଆଉ ପସିଫିକ ଓସେନ ତା ନାଁ। ସେ ତା ସେପଟା ହଉଛି କେମିତିଆ ଓ ସେପ।
ଓ ସେଟ।
ହଁ।
ହଁ ମତେ ଗୋଟେ
ଠିକ୍ ଅଛି ଆଜି ଆପଣଙ୍କ ସହିତ କ କଥାହେଇକି ବହୁତ ଭଲ ଲାଗିଲା ଫେର ଆମେ ନେଷ୍ଟ କେଲାସରେ ଆମେ ଜଏନ କରିବା।
ଆଚ୍ଛା ଟିକେ ଶୁଣନ୍ତୁ ସାର୍ ହ୍ୟାଲୋ।
ଆପଣ କହିଲେ ହ ସେତେବେଳେ କି ଆପଣ ସାଙ୍ଗରେ କଥା କଥା ହେଇକିନା ଓ ଟାଇମ ୱେଷ୍ଟ ହଉଛି ଭଲ ଲାଗୁନି ଏଇଟା ମୋତେ ବହୁତ ଖରାପ ଲାଗିଲା।
ଉଁ